କଣ କରୁଛ?
ଏଇ ବସିଛି ତମେ?
ଶୋଇଛି।
ଓ ହୋ
ଘରେ।
କିଏ କିଏ।
ଏକୁଟିଆ।
ଓହୋ। ଆଉ ହେଲା ଯୋଉ ତମ ତମ ଘରେ ସବୁ କଣ କରିଛନ୍ତି।
ଖାଉଛନ୍ତି।
କଣ ଖାଉଛନ୍ତି?
ଭାତ ଡ଼ାଲି ମିଶ୍ଚର୍ ତରକାରୀ ଖଟା ଖିରି ପାମ୍ପଡ଼। ଆଜି ଘରେ ଭୋଜି ଥିଲା।
କି ଭୋଜି ଥିଲା ତମର ଆଜି?
ଠାକୁରଙ୍କର କରା
ପୂଜା।
ହଁ।
ହଁ ହଁ ତମ ଘରେ ସବୁ ବ କୁଣିଆ ତ ଆସିଥିବେ ବନ୍ଧୁବାନ୍ଧବ?
ହଁ ଆସଚନ୍ତି।
କେତେ ବନ୍ଧୁବାନ୍ଧବ ଆସିଚନ୍ତି ତମର ସବୁ ଘରେ କିଏ କିଏ ସବୁ ବନ୍ଧୁବାନ୍ଧବ ଆଇଚନ୍ତି।
ପିସି ମା ମାମୁଁ ଆ ଆଉ ସବୁ ଆଇଚନ୍ତି ଆଉ।
ଓହୋ ଆଉ ତମେ ମାମୁଁ ଘରକୁ ଯାଅ ନା? ମାମୁଁ ଘରକୁ କେବେ ଯାଇଥିଲ?
ଉଁ ମାସେ ତଳେ।
ଓହୋ ତମ ମାମୁଁ ଘରେ ସବୁ କିଏ କିଏ ଅଛନ୍ତି?
ମାମୁଁ ମାଇଁ ଅଜା ଆ ଭାଇ ଭଉଣୀ
ହଁ ଓହୋ। ତମ ମାଇଁ ତମକୁ ଭଲ ପାଆନ୍ତି। ମାମୁଁ। ହ ତମ ମାମୁଁ ଘରକୁ ଗଲେ ତମ ମାଇଁ ତମ ପାଇଁ ଭଲ ଭଲ ଖାଇବା ବନାନ୍ତି ନା?
ହଁ ହ୍ନୁ ମାଇଁ ବନାନ୍ତି।
ଓ ହୋ ତମ ମାମୁଁ ଘରେ ତ ତମର କିଏ ସାଙ୍ଗ ଅଛନ୍ତି ନା?
ହଁ ଅଛନ୍ତି।
ଓହୋ ତମେ ସବୁ କୁଆଡେ ବୁଲିବାକୁ ଯାଅ ନା?
ହଁ ଯାଏ।
ମାମୁଁ ଘରେ ସବୁ ଖେଳ ନା?
ହଁ ଖେଳେ।
କି କି ଖେଳ ଖେଳ ସବୁ?
ମୁଁ ବ୍ୟାଟ୍ ବଲ ଖେଳେ।
ବ୍ୟାଟ୍ ବଲ ଖେଳ।
ହଁ।
ତମକୁ ବ୍ୟାଟ୍ ବଲ୍ ଭଲ ଲାଗେ?
ହଁ ବ୍ୟାଟ୍ ବଲ ଖେଳେ ବ୍ୟାଡ ମିଣ୍ଟନ ଖେଳେ।
ମାମୁଁ ଘରେ ତମର କିଏ ରୋଷେଇ କରନ୍ତି?
ମାଇଁ କରନ୍ତି।
ମାଇଁ ଭଲ ରୋଷଇ କରନ୍ତିନା?
ହଁ କରନ୍ତି।
ଓ ହୋ। ଆଉ ତମର ହେଲା ତମେ ଯୋଉ ମାମୁଁ ଘରକୁ ଯାଇଥିଲ ତମକୁ କଣ ନୂଆ ଡ୍ରେସ ଦେଲେ?
ହଁ ଦେଲେ।
ହଁ ତମେ ରଜରେ ବୋଧେ ମାମୁଁ ଘରକୁ ଯାଇଥିଲ?
ହଁ।
ଓହୋ ତମକୁ ଡ୍ରେସ ଦେଲେ ତମେ ହଁ କଣ ତମେ ଆଣିଲ?
ହଁ ଆଣିଲି।
ଓ ହୋ ଆଉ ତମକୁ ଭଲ ଲାଗିଲା ନା ସେ ଡ୍ରେସଟା?
ହଁ ଭଲ ଲାଗିଲା।
କି ଡ୍ରେସ ଆଣିଲ?
ଏଇ ବେନିଅନ୍ ପେଣ୍ଟ।
ତମକୁ ସବୁଠୁ କୋଉ ଡ୍ରେସ୍ ପିନ୍ଧିବାକୁ ଭଲ ଲାଗେ?
ଉ ମତେ ବେନିଆନ୍ ପ୍ୟାଣ୍ଟ, ଟ୍ରାକ୍କ୍ସ୍ ପ୍ୟାଣ୍ଟ
ହଁ ହଁ। କିଏ ତମ ପ୍ୟାଣ୍ଟ୍ ଡ୍ରେସ୍ କିଣିଲା?
ମାମୁଁ।
ଓ ହୋ ଆଉ ତମେ ରଜରେ କି ଡ୍ରେସ୍ କରିଥିଲ?
ରଜରେ ଗୋଟେ ବେନୀୟାନ୍ ଆଉ ଗୋଟେ ଟ୍ରାକ୍ସ୍ ପେଣ୍ଟ୍।
ଓ ହୋ ଆଉ ହେଲା ଆଉ ସବୁ ତମ ଘରେ ତମର ଭଉଣୀ ଅଛନ୍ତି ନା?
ହଁ ଅଛନ୍ତି।
କେତେଟା ଭଉଣୀ ଅଛନ୍ତି?
ତିନିଟା।
ଅ ହଁ। ଆଉ ତମ ଘରେ ତମେ ସବୁ ଫିଷ୍ଟ କେବେ କେବେ କର ନା?
ହଁ କରୁ।
କଉଠିି କର ଫିଷ୍ଟ୍?
ଉଁ ବିଲରେ।
ବିଲରେ ଭଲ ମଜା ହଉଥିବ।
ହଁ।
କିଏ କିଏ ସବୁ କର?
ହୁଁ ଭାଇ, ଭଉଣୀ, ବାପା, ମା।
ଓ ହୋ ଏଇଥର ଯୋଉ କରିଥିଲ‌ କଣ ଖାଇବାକୁ କରିଥିଲ ସବୁ?
ଭାତ୍ ଭାତ, ଡାଲି, କୁକୁଡ଼ା ତରକାରୀ କାକୁଡ଼ି ସାଲାଡ଼ ପାମ୍ପଡ।
ଓ ହୋ‌ ଭଲ ଆଉ। ବଢ଼ିଆ ଟେଷ୍ଟ୍ ଲାଗୁଥିଲା ନା ଖାଇବାଟା ଭଲ ଲାଗୁଥିଲା? ଓ ହୋ ଆଉ ଭଲ। ଆଉ ସବୁ ଆଉ ତମର ଯୋଉ ହଁ ତମେ ପୁଣି କେବେ ଫିଷ୍ଟ୍ କରିବ?
ଉଁ ଡିସେମ୍ବର ମାସ।
ଓ ହୋ ଶୀତ ଦିନରେ ତମେ ଫିଷ୍ଟ କର ନା? ଶୀତ ଦିନରେ ସବୁ ବୁଲିବାକୁ ଯାଆ ତମେ ବୁଲିବାକୁ ଯାଉନା?
ହଁ।
ଅ ହୋ ତମକୁ ସବୁଠୁ କଣ ମନ୍ଦିର ମନ୍ଦିର ବୁଲିବାକୁ ଭଲ ଲାଗେ? ନା ଏମିତି ଜ ଜଙ୍ଗଲ ଫଙ୍ଗଲ କିମ୍ବା ଯୋଉ ନନ୍ଦନକାନନ ଫନ୍ଦନକାନନ ଭଲ ଲାଗେ ତମକୁ ବୁଲିବାକୁ। ସେଠି ସବୁ କଣ କଣ ଅଛନ୍ତି?
ସେଇ ଜୀବଜନ୍ତୁ ଅଛନ୍ତି ମାଛ ଚଢ଼େଇ।
ଓ ହୋ ତମକୁ ସେ ସବୁ ଭଲ ଲାଗେ ନା? ବାଘ ଭାଲୁ।
ଆଜ୍ଞା।
ତମକୁ ସବୁ ସେଗୁଡା ଦେଖିବାକୁ ଭଲ ଲାଗେ ନା?
ହୁଁ।
ହଁ ଆଉ ହେଲା ଯୋଉ ଆଉ ତମ ଘରେ ସବୁ ଅଛି ରାତିରେ କଣ ରୋଷେଇ ହବ?
ରାତିରେ ହବ ଉ ସକାଳେ ଯା ଯୋଉ ଭୋଜି ଥିଲା
ହଁ ହଁ। ଆଉ ସବୁ ତମ ଘରେ ସବୁ କି କି ଜିନିଷ ଅଛି ସବୁ
ଘର ଜିନିଷ ଅଛି ସବୁ ମେକାନିକାଲ ଜିନିଷ ଅଛି।
ଆଉ ତାନେ ଛୁଆ ବେଳେ ସବୁ ଆସିଲା ତଣ ଯୋ ଖେଳ ନା ସବୁ ତମ ପାଇଁ କିଣା ହେଇଥିଲା ଛୁଆ ବେଳୁ ସବୁ ତମ ପାଇଁ ଖେଳ ନା ଖେଳନି କି
ଉଁଡ୍ରୋଜର ଟ୍ରାକ୍ଟର କଣ୍ଢେଇ ଏଇଭଳିଆ ସବୁ ଜିନିଷ।
ତ ଛୁଆ ବଳେ ଖେଳାନ ଗୋଡା ରଖିଛ ନା?
ଭାଙ୍ଗେଇି ଖାଇଗଲେ।
ଭହାଙ୍ଗେଇ ଖାଇଯାଇଛ ହଁ ହଁ। ଆଉ ତମେ ବଡ ହେଲେ ସବୁ କି ଖେଳନା କିଣି ଜାଣିଛନ୍ତି ଖିବା ପାଇଁ?
ବଡ ହେଲେ ମୁଁ ଖେ କିଛି ଖେଳ ନା କିଣିକି ଆଣେନା।
ଓ ହୋ ଖାଲି ବହି କିଣିକି ପାଠ ପଢୁଛ ନା।
ହଁ।
। ଆଉ ତମ ସହ ତମେ ଭଲ ଚିତ୍ର ଅଙ୍କ ତ।
ହଁ।
କି କି ଚିତ୍ର ସବୁ ଆଙ୍କିଲଣି? କି କି ଚିତ୍ର ସବୁ ଆଙ୍କୁଚ?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
ଓ ତମକୁ ସବୁଠୁ କି ଚିତ୍ର ଆଙ୍କିବାକୁ ଭଲ ଲାଗେ? ତମେ ସବୁଠୁ ଭଲ କୋଉଟା ଆଙ୍କି ପାର?
ଏ ସେଇ । ସେଳିଆ ଯୋଉ ଚିତ୍ର ଥିବ ସେ ଚିତ୍ର ଭଲ ଅଙ୍କିବି ଆଉ।
ତମ ତମର ହେଲା ତମ ଆମ୍ବ ଭଲ ଲାଗେ ନା? ତମ ଗଛରେ ଏଥର କେତେ ଆମ୍ବ ଆଇଥିଲା?
ଗୋଟେ ଗଛରେ ପନ୍ଦର କୋଡିଏ ବସ୍ତା।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
ହୁଁ।
ତମର ସବୁ ଖାଇଲ ନା ବାଣ୍ଟି ଦେଲ?
ଖାଇଲୁ ଲୋକ ନେଲେ। ।
ଆଉ ହେଲା ପାକ୍ ଫାକ୍ ସବୁ ବାଣ୍ଟିଲ।
ଗାଁ ଲୋକ
ଗାଁ ଲୋକ ଆ ମାମୁଁ ଘରେ ପିଇସୀ ଘରେ ସବୁ ବାଣ୍ଟିଲଣି? ଓହୋ ଆଉ ତମ ଆମ୍ବ ଖୁଟି ଭଲ ଲାଗେ? ହ୍ୟାଲୋ କେତେ ଆମ୍ବ ତମେ ଖୁଣ୍ଟ।
ମେଞ୍ଚେ।
ମେଞ୍ଚେ କୁଣ୍ଟ ଓ ହୋ। ଆଉ ସବୁ ହେଲା ଆ ତମେ କୁଆଡେ ତମେ ମାର ସେପଟୁ ମାନେ ପାଖକୁ ଯୋଉ ତମ ବଜାର ବୁଲିବାକୁ ଯାଅ ନା।
ହଁ।
କଣ ପାଇଁ ଯାଅ ଖାଇବାକୁ।
ଖାଇବାକୁ ବୁଲିବାକୁ।
ଓହୋ ତମେ ସବୁ ଯାଇଲେ ଗଲେ କଣ କଣ ଖାଅ।
ଉଁ ବରା ଘୁଗୁନି। କୁରୁକୁୁରୀ ଚକୋଲେଟ୍।
ସବୁଠୁ ତମକୁ ଗଲେ ବୁଲିବାକୁ କଣ ଖାଇବାକୁ ଭଲ ଲାଗେ ତମକୁ।
ମତେ ବରା ଘୁଗୁନି।
ବରା ଘୁଗୁନି ଭଲ ଲାଗେ। କି ବରା ଭଲ ଲାଗେ ତମକୁ। କିିବରା।
ବିରି ବିରିିବରା ଗୁଲୁଗୁଲା
ବିରି ବାର ଗୁଲୁଗୁଲା ତମକୁ ଇ
ଆଜ୍ଞା ହଁ ଇଟିଲି ଭଲ ଲାଗେ।
ଭଲ ଲାଗେ ନାଇଁ କି ତମକୁ।
ହଁ।
ଅ ହଁ। ତମକୁ ଥଣ୍ଡା ହେଇଚି ତମେ ଅଦା ରସ ମହୁ ଖାଉନ ତମ କାଶ ହଉଚି ଛାଡ଼ିଯିବ।
ତୁ ଖାଉଛୁ ନା କାସ ହୋଉଛି।
କଣ ହଉଚି ଆ ଦିଥର ଖାଇବ ଦିନ ସକାଳେ ଆଉ ସନ୍ଧ୍ୟାବେଳେ ଖାଇଲେ ଛା
ହଁ ମୁଁ ରାତିରେ ବି ଖାଉଚି।
ଆଉ କଫ୍ ସିରାପ୍ ଖାଉଚ ନା ମେଡିସିନ୍।
ହଁ ଖାଉଚି ବା।
ଓହୋ। ଆଉ ହେଲା ତଣ ବେଶୀ ପବନ ଖାଉଚକି ତମକୁ ଥଣ୍ଡା ହେଇଯାଉଚି।
ହଁ ଖାଉଚି।
ଥଣ୍ଡାରେ ସବୁ ଏତେ ପବନ ଖାଇବା କଥା ନା।
ହୁଁ।
ତମ ଘରେ ଟିଭି ଅଛି ନା।
ହଁ ଅଛି। ନାଇଁ ରେ ତାକୁ ବାଡ଼ି ନେଇକି କାଟୁନ୍ ଦେଖେ।
କାଟୁନ୍ ଦେଖ ଆଉ କଣ ସବୁ ଆସେ ତମ ଟିଭିରେ।
ନ୍ୟୁଜ୍ ଆସେ ସିରିଏଲ୍ ଫିଲ୍ମ୍ ଗୀ
ଅହୋ। ତମେ ନ୍ୟୁଜ୍ ଦେଖି ନ ଭଲ ନ୍ୟୁଜ୍ ଶିକିବ। କାଟୁନ୍ କପାଇଁ ଦେଖିଚ। କଣ ହଉଚି ସବୁ ଦୁନିଆରେ ଜାଣିବ। ଓ ହୋ। ଆଉ ହେଲା ଆଉ ସବୁ ତମ ଘରେ ଉ ତ କେତେ ଜଣ ଲୋକ।
ବାର ଜଣ।
ବାର ଜଣ ଲୋକ ତାପରଠୁ ତମକୁ ସବୁ ଅଧିକା କିଏ ଭଲ ପାଏ।
ସମସ୍ତେ।
ସମସ୍ତେ ଭଲପାଆନ୍ତି ହଁ ହଁ। ଆଉ ହେଲା ତମେ ହୁଁ ଆଉ ତମ ଘରେ ସବୁ ଖାଇବା ସବୁ ଭଲ ଭଲ ଖାଇବା କିଏ ବନାଏ
ଉଁ ମା ଜେଜେ ମା ବନାଏ ସେଟା
ଏବେ ତମର ଆଜି ତମ ରାତିରେ ତମେ ଗୋଟେ କିଛି ଭଲ ଖାଇବା ବନଉନ ବିରିୟାନୀ ବନଉନ ହୁଁ
ପଇସା ତ
ହଁ ପଇସା ଦେବି ଆଉ ତମେ ବନାଅ ଆଗେ ବନେଇ ନେସି ନା ଖାଇ ଖାଇବା ହେଲେ ଯାଇକି ତାପରେ ପଇସା ଦିଆଯିବ ଭଲ ଲା ଲାଗିଲେ ଭଲ ଟେଷ୍ଟ ବନେଇ ଯଦି ନ ପାରିବ, ଆମ ଦୋକାନରୁୁ କିଣିକି ଖାଇଦବ।
ହଁ କିଣିକି ନେଇ ଆସିବ ଦୋକାନ ରୁ
କିଣିକି ନେଇ ଆସିବ ଆଉ କିଣିକି ଆଣୁନ।
ବ ିଅ ଟ ହେଇଗ
ହୁଁ।
ତମେ ଅଦା ରସ ଖାଉନ ଥଣ୍ଡା ହେଇଯାଇଛି।